ଆଉଁ ସେ ଭଲ ଆଉ ବସୁଛି ତ ଆଉ। ସନ୍ଧ୍ୟା ଟାଇମ୍ ହେଲାଣି ବସୁଛି। ଟିକେ ଏଇ ସମୟରେ ତ ଝାଡୁ ଫାଡୁ ସରିଲା ପରେ ଟିକେ ଅଧଘଣ୍ଟା ଘଣ୍ଟା ରେଷ୍ଟ ନେଇକି, ତା'ପରେ ରାତିର ଖା ତ-ତ-ତିଆରି କରାହବ ହୁଁ ପ୍ରସ୍ତୁତ। ଚିଙ୍ଗୁଡି ଭଜା ହେଇକି ଅଛି ଖାଲି, ତରକାରୀ ହବ ଆଉ, ରୁଟି ହବ ଆଉ।
ଆରେ ଭଲ! ଆଜି ତାହେଲେ, ଚୁଙ୍ଗୁଡ଼ି ନାହିଁ।
ଗୁଡି ହଁ, କିଲେ ଅଣା ହେଇଥିଲା କିିଲେ ଅଣା ହେଇଥିଲା। ଆଉ ଅଧା ଯେହେତୁ ତରକାରୀ କଲେ, ରାତି ପନ୍ତ ରହୁନି ନା ଗରମ ପାଇଁ ଖରାପ ହେଇଯାଉଛି।
ପ୍ରବଳ ଗରମ! ତା'ପରେ ଚୁଙ୍ଗୁଡି ଗୁୁରା ବି ଖରାପ ହେଇଯାଏ। ହଁ।
ନଷ୍ଟ ହେଇ ତରକାରୀ ପୁରା ଆମ୍ବିଳା ହେଇଯାଉଛି। ସେଥିପାଇଁ ମୁଁ ଅଧା ରାନ୍ଧିଲି। ମୁଁ କହିଲି, ଆଉ କଣ ମେନ୍ ଭଜା ହେଇଗଲେ ଆଉ ଖାଲି ମସଲା କରିକି କଷେଇ ଦେଲେ
ହଁ ଭଜା ହେଲେ, ସେ ଆଉ ଏତେ ଖରାପ ହବନି।
କାମ। ଭଜା ହେଇଗଲେ ଆଉ କିଛି, ଆଉ କିଛି କାମ ନ ଥିବ। ଖାଲି ଟିକେ ଅଦା ରସୁଣ ମସଲା କରିଦେଲେ, ତା ପରେ ତରକାରୀ ହେଇଯିବ ସାଙ୍ଗେ ସାଙ୍ଗେ। ତରକାରୀ ହଉ ରୁଟି କରିଦେଲେ।
ଆଉ ପିଲାମାନେ ସବୁ କଣ କରୁଚନ୍ତି?
ଦି ଜଣ ଯାକ ଶୋଇଚନ୍ତି। ଏବେ ଉଠେଇବି, କଣ ଜଳଖିଆ ଟିକେ ଖାଇବାକୁ ଦେବି। ତା ପରେ
ଶୁଆ ଶୁଇ କିଛି ନାହିଁ, ଖାଲି ଡେଉଚନ୍ତି ବସିକି ସମସ୍ତେ।
ଝିଅଟା ଟିଉସନ୍ ଯିବ, ସାତଟା ବେଳକୁ। ତାଙ୍କୁ ଟିକେ ଟଉସନ୍ ଯାଉଛି। ହଁ। ତାଙ୍କର ଯିଏ ଟ୍ୟୁସନ୍ ମ୍ୟାଡମ୍, ସେ ଆମ ଘରକୁ ଆସନ୍ତି। ତଳରେ ଗୋଟେ ଘର ଅଛି, ରୁମ ଗୋଟେ ଅଛି। ସେଇ ମା ପଢନ୍ତି ଯେ, ସେ ଟ୍ୟୁସନ୍ ମ୍ୟାଡମ ଘର ଯୋଉ ଇଏ ଯୋଉ କଣ କହିଲ? ତାଙ୍କର ଜଣେ ମରିଯାଇଚନ୍ତି। ମୂର୍ତ୍ତିକିଆ ହେଇଛି। ମୂର୍ତ୍ତିକିଆ ହେଇଛି ଯେହେତୁ ଆଉ ଗାଁମାନଙ୍କରେ ଜାଣିଥିବ ଏଇ ଜଣ ତ ସବୁ
ନାଇଁ ଥାଏ ଥାଏ। ଏଇଗୁରା ନା ମାନେ ତମେ ମାନିଆକୁ ପଡିବ। ହଁ।
ତେଣୁ ଆମ ଘର ଛୁଆ ଛୁତି ହବ, ସବୁ ଜିନିଷ ଆମର ଖୋଲା ମେଲାରେ ପଡିଛି।
ମେନ୍ ତ ବ୍ରତ ମାରା ହବ, ଆଉ କଣ?
ଆଉ ସେଥିପାଇଁ ମୁଁ ତାକୁ କଣ କରୁଛି ନା। ସେ ଗୋଟେ ପର୍ଟିକୁଲାର ଗୋଟେ ଭଲ ମାନେ ଧୁଆ ଧୁଇ ଡ୍ରେସଟେ ପିନ୍ଧେଇକି ତାଙ୍କ ଘରକୁ ଛାଡି ଦଉଛି ଆଉ। ମୁଁ କହିଲି ଆଉ ଏତେ ଦଶ ଦିନ ଆଉ ପା ଠ ବନ୍ଦ କରି ପାରିବନି ନା।
ହୁଁ ଏତେ ଦିନ ପାଠ ବନ୍ଦ ହେଲେ ଛୋଟ ଛୁଆ ଧ-ଧରି ପାରିବେନି ଆଉ।
ଏବେ ସ୍କୁଲ୍ ଖୋଲିବ। ଆଉ କ୍ଲାସ୍ ପଞ୍ଚମ ହେଲାଣି। ପାଠ ତା ପରେ ତାକ୍ କୁ ଏଇ ବର୍ଷ ପାଇଁ ଆମେ ଯେହେତୁ ସେ ବିବେକାନନ୍ଦ ପବ୍ଲିକ୍ ସ୍କୁଲରେ ପଢୁଛି ଇଂଲିଶ୍ ମିଡିୟମରେ ଆମେ ତା କୁ ଆ-ଆଦର୍ଶ
ମୁଁ, ମୁଁ ଏବେ କହିଥାନ୍ତି। ଜଷ୍ଟ୍। ମୁଁ ମୋ ଦିଦିଙ୍କ ପୁଅ ବି ସେଇଥିରେ ଏଇ ବର୍ଷ ପଢ଼ିଛି। ମାନେ ତାକୁ ଆଦର୍ଶରେ ମିଳିଗଲା।
ଆଦର୍ଶରେ ନବାକୁ ଚାହୁଁଛ। ତ, ମୁଁ ତାର ପୁରା ଡି-ମାନେ ତାର ଯେତିକି ଚେଷ୍ଟା ମୋ ଆଡୁ ମୁଁ ତାକୁ ଦଉନଥିଲି ଟିଉସନ୍। ନା ନା ମୁଁ ପଢାଏ। ମୁଁ ଯେହେତୁ ପିଲାଙ୍କୁ ପଢଉଥିଲି, ମୁଁ ତାକୁ ପଢଉଥିଲି। ଏ ପୁଅଟା ଯେତେବଳେ
ପଞ୍ଚମରେ ଦିଅନ୍ତି ପରୀକ୍ଷାଟା ନା ଷଷ୍ଠରେ?
ନାଇଁ ଷଷ୍ଠରେ ସେଠି ଆଡମିସନ୍ ହବ। ତ, ପ ପଞ୍ଚମର ଲାଷ୍ଟ, ପଞ୍ଚମରେ ଦେବେ। ଡିସେମ୍ବର ମାସରେ ଫର୍ମ ଫିଲ୍ପ୍ ହବ ଅଲାଇନ୍। ଆଉ ଜାନୁଆରୀ ଫାଷ୍ଟ ୱିକରେ ହିଁ ଏକ୍ଜାମ୍। ଜାନୁଆରୀର ପ୍ରଥମ ସପ୍ତାହରେ ହିଁ ଏକ୍ଜାମ୍।
ହଁ ହଁ ଇଏ ଯୋଉ ମୋ ଦିଦିର ପଅ ଝିଅ ଦେଚି। ହଁ ତାର ଏବେ ତ ଷଷ୍ଠ ଚାଲିଚି ମାନେ ସେ ଆର ବର୍ଷ ପାଇଲା।
ନା ତମେ ଷଷ୍ଠରେ ବି ଦେଇପାରିବ। କାହିଁନା ଯଦି ଜଣେ ସ ପଞ୍ଚମରେ ଦେ ହେଲାନି ତାର। ତା ପର ବର୍ଷ ସିଏ ଚେଷ୍ଟା କରିବ।
ଏବେ ତ କଣ ପଞ୍ଚମ ବୋର୍ଡ କରିଦେଇଚି ନା?
କହୁଚନ୍ତି ଓଡିଆ ମିଡିୟମ ସ୍କୁଲ କରିଦେଇଚି ବେଧେ ଆଁ ଏମାନଙ୍କର ତ ନାହିଁ।
ନାହିଁ ନା ଟିକେ ବୁଝିଦବ କାଇଁ ନା ଏବେ ସବୁ ଚେଞ୍ଜ ହେଇଯାଉଛି।
ହଁ ହଁ ଚେଞ୍ଜ ହେଇଚି ଆମ ବେଳେ ସପ୍ତମ ଶ୍ରେଣୀରେ ଥିଲା।
ହୁଁ ମୁଁ ଆମେ ତ ସ
ପୁରା ପୁରା ହଁ ହଁ ପୁରା। ଆଉ ଏବେ ତାପରେ ଏବେ ତ ମାଟ୍ରିକ ରେ ଏ ବୁଡୁ ଉଠେଇ ଦଉଛି।
ହଁ ତାପରେ ଛୁଆ କୁ ଟିକେ ନ ଜଗିଲେ ସେ କଣ
ମୁଁ ପଢଉଥିଲି ମୁଁ କିଛି ବି ଟିଉସନ ଦଉନଥିଲି ଏଇ ମୋର ପୁଅ ଯୋଉ ହବାର ଥିଲା ଆଉ ଏଇଢେ ଆ ଆଠ ମାସ ହେଇଗଲା ତ ମୁଁ ଆଉ ବସିକି ପଢ଼େଇ ପାରିଲିନି। ମୋଟା ଲୋକ କୁ ମୋଟ ମୋଟା ଲୋକ। ନାଇଁ ନାଇଁ ସେ ହେଇ ନଥିଲା। ମୋ ପେଟରେ ଯେତେବେଳେ ଆଠ ମାସ ହେଇଗଲା ମୁଁ ଆଉ ବସିକି। ମୋଟା ଲୋକକୁ ପେଟ ଏତେ ବଡ ମୁଁ ବସି ପାରିଲିିନି ଆଉ ସେଥିପାଇଁ ମୁଁ ତା ତାକୁ ଭଲରେ ପଢେଇ ପାରିଲିନି। ଆଉ ମାନେ ବାଧ୍ୟ ହେଇକି ଟିଉସନ୍ ମ୍ୟାଡାମ ଦେଲି ତାପରେ ଡେଲିଭ ରି ହେଲା ଡେଲିି ପରେ ପରେ ଛୋଟ ଛୁଆ।
ଏ ଛୁଆ ପେଟରେ ଥିବ ତମେ ଯେତେ କଷ୍ଟ ନ କରିବ ଛୁଆ ବାହାରିଲା ମାନେ ସଲା। ତା ପାଇଁ ସବୁ କାମ ତ ସମୟ।
ଜଣେ ଥିଲା ମୁଁ ପୁରା ସବୁ ଧ୍ୟାନ ଘରର କାମ ସାରିଲା ପରେ ତାକୁ ହିଁ ଦେଖୁଥିଲି। ଏବେ ଯେତେବେଳେ ଦିଟା ହେଇଗଲେ। ତ ତାକୁ ହିଁ ମତେ ଟେ ସମୟ ଦବା ପଡିବ। ସ ଆଉ ସେ ଛୋଟ ମାନେ ତାଙ୍କୁ ଟିକେ ଅଧିକା ସମୟ ଦେଖିବାକୁ ପଡିବ।
ହୁଁ।
ପାଇଁ ମୁଁ ତାଙ୍କୁ ବାଧ୍ୟ ହେଇକି ଟିଉସନ୍ ଦେଇଛି। ସେ ଏଇ ଗୋଟେ ବର୍ଷ ପଢେଇବେ କହୁଚନ୍ତି ଛାଡିଦେବେ କହୁଚନ୍ତି କ ମନା କରୁଥିଲେ ଏଇ ବର୍ଷ ମୁଁ ତାଙ୍କୁ ଟିକେ କହିଲେ ଏଇ ବର୍ଷ ଟା ଦେଖ। ଆଦର୍ଶ ର ଟିଷ୍ଟ ପେପର ସବୁ କିଣିକି ଆଣିଚି ଆରି।
ହଁ ଆଦର୍ଶ ର ସେ ଟେଷ୍ଟ ପେପ୍ରର ଗୁରା ତାକୁ ସବୁ ପ୍ରାକ୍ଟିସ୍ କରିବାକୁୁ ହୁଁ।
ପାଠ ତାକୁ ପଢୁଛି ତା ସହିତ ପୁଣି ଆଦର୍ଶ ସବି ଉଁ ତାର ଯୋଉ ଟେଷ୍ଟ ପେପର ଅଛି। ମୁଁ ପୁରୁଣା ବହି ବି ଆଣିଥିଲି କିନ୍ତୁ। ଏମିତି ବେଳା ଖରାପ ଯେ ମାନେ ଏଇ ବର୍ଷ ତାଙ୍କର ଯେତେ ବହି ସବୁ ଚେଞ୍ଜ ହେଇଯା ତେଣୁ ଯୋଉ ପୁରୁଣା ବହି ମୁଁ ଆର ବର୍ଷରେ ଆଣିଥିଲି ପିଲାଙ୍କଠୁ ମାଗିକି।
ହୁଁ।
ଖାଲି ନା କେବଳ ଯଉ ଟେଷ୍ଟ ପେପରଟି ଆଣିଚି। ସେଇ ଗୋଟେ ଯେହେତୁ ନୂଆ ବାହାରିଛି ତେଣୁ ସେଇଟା ହବ। ଚଳିବ ସେ ସେଥିରେ
କରେଇଲେ ସେତେବେଳକୁ ମାନେ ପରୀକ୍ଷା ବେଳକୁ ସବୁ ହେଇଯାଇଥିବ ଖାଲି
କେବଳ ତ ମାନେ ଆମର ଯୋଉ ଚାରିଟିକିଆ ଗୋଟେ କୋଶ୍ଚିନି ଅବଜେଟିକ୍ ଟାଇପ୍ ର ସେଇ ଟାଇପ୍ ର କୋଶ୍ଚିନ୍ ହିଁ ପଡେ।
ନାଇଁ ଆମ ଘରକୁ ଯୋଉ ଆସୁଛନ୍ତି ମୋ ଯାଙ୍କ ଛୁଆଙ୍କୁ ଟ୍ଯୂଉସନ୍ କରିବାକୁ ସିଏ ବି ସାଇଡ ଘର ଗୋଟେ ପୁଅ ଟା ଆସୁଥିଲା ଆଦର୍ଶ ପାଇଁ ତାଙ୍କ ପାଖକୁ ପଢିଆକୁ ହେଲା। ତାର ହେଲାନି ସେ ବହୁତ୍ ମାନେ ଭୁଲ ଭାଲ
ସେଇଟା ଷାଠିଏ ମାର୍କ ମୋ ଝିଅ ମାନେ ବହୁତ୍ ଭଲ ପଢେ ମାନେ ତାର ସବୁବେଳେ ଏଇଟିଫାଇପି ପ୍ରସେଣ୍ଟ ଉପରୁକୁ ଏତେ ମାନେ ମୁଁ ଆଉ ମୁଁ ଯେତେବେଳେ ହେଲା ଡେ ମାନେ ଅପରେସନ ହେଲା ବି ପୁଅ ଜନ୍ମ ବେଳେ ସେତେବେଳେ ବି ମୁଁ ମାନେ ଟୋ ଟୋଟାଲ ଗୋଟେ ମାସ ସିଏ ପାଠ ପଢିନଥିଲା କାହିଁକିନା ମୁଁ ଯାଇକି ଆମ ବାପାଘରେ ରହିଲି ଭୁବନେଶ୍ୱର ସିଏ ବି ଯାଇକି ମୋ ସହିତ ରହିଲା ଆଉ ମୁଁ ପୁରା ସ୍କୁଲରେ ଆପ୍ଲିକେସନ୍ ଦେଇକି ପୁରା ପନ୍ଦର ଦିନି ପାଇଁ ଛୁଟି ଲେଖିଲି କିନ୍ତୁ ମାସେ ହେଇଗଲା ମୋର। ମାସେ ହେଇଗଲେ ପାଖାପାଖି ସିଏ ବି ମୋ ସହ ହଁ ସେଇଠି ମାନେ ସେଇ ଫେବୃଆରୀ ଟାଇମ୍ ଫେବୃୟାରୀ ରେ ପୁଅ ହେଇଥିଲା ମାନେ ସେ ସେତେବେଳେ ମାନେ ଆନୁଆଲ ଏକ୍ଜାମ୍ ଟାଇମ୍
ଏତେ ଦିନି ଛୁଟି।
ହଁ ପୁରା ମୁଁ ଜାନୁଆରୀ ଦଶ ନା ପନ୍ଦର ରୁ ଛୁଟି ନେଲି ଯେ ପୁରା ମୋର ଆ ପୁଅ ଜନ୍ମ ହେଲା ଫେବୃଆାରୀ ତିନି କିନ୍ତୁ ସେ ଆମେ ହସ୍ପିଟାଲରେ ରହିଲି ସେଠୁ ମାନେ ଭୁବନେଶ୍ଵର କିମିସ୍ ରେ ଯେହେତୁ ଜନ୍ମ ହେଲା ସେ ସରିଲା ପରେ ସେ ଠୁ ଆସିଲାରେ ଛଅ ସାତ ହେଇଗଲା। ସେଠୁ ଆସିକି ତାର ଗଲାବେଳକୁ ସେ ଦଶ ଖଣ୍ଡେ ହେଲା ପାଖାପାଖି ମାସେ ବ ତ ସେ ଜମା ବହି ବି ସେତେ ଦିନି ସେ ପଢିନି ମାମୁଁ ଘରେ ରହିଲେ କେତେ ଗେହ୍ଲା ଜାଣିଥିବ ଛୁଆ।
ହୁଁ ଏଇ ଆମର ଆସିଛନ୍ତି ମାମୁଁ ଘରୁକୁ ବାବା କହୁଛନ୍ତି ଏ କିଛି ତୁ ସାଡେ ଗଲେ ପଢ଼ିବୁ ତାଙ୍କୁ ତୁ ଏଇ
ଆଉ ବହୁତ୍ ଗେହ୍ଲା ତ ପାଠ ଜମା ପଢି ନଥିଲା। ମୁଁ ତ ବହୁତ୍ ଡରୁଥିଲି ଏଥରେ ଆନୁଆଲ ଏକ୍ଜାମ ପୁରା ତ ଖରାପ କରିଦବ ବାର୍ଷିକ ପରୀକ୍ଷା ଆଉ। କିନ୍ତୁ ବି କିନ୍ତୁ ବି ତାର ଏଇଟି ଟୁ ପରର୍ସେଣ୍ଟ୍ ଥିଲା। ତା ମୁଁ ହେଲେ ବି ଏଇଟି ଫାଇପ୍ ଉପରେ ରହେ ସବୁବେଳେ ଏଇଟି ଫାଇପ୍ ଏଇଟି ସେଭେନ୍ ଏମିତି ରହେ। କିନ୍ତୁ ଏତେ କମିଗଲା ମୁଁ ଟିକେ ରାଗୁଥିଲି ମୁଁ ରାଗିଲି ତଥାପି ମୁଁ କହିଲି ତୁ ଯଦି ସେଠି ମାମୁଁ ଘରେ ଟିକେ ପଢିଥାନ୍ତୁ ସେ ଆଉ ଟିକେ ଯାହାହେଲା ବି ଚାରି ପାଞ୍ଚ ପର୍ସ ମାର୍କ କମିଲା ତା ବାବା କହିଲେ କହିଲେ ଗୋଟେ ଛୋଟ ଛୋଟ ଛୁଆ ତମର ଏଇ ଟାଇମ୍ ସିଏ ନ ପୋଢିକି ଆସେ କି ଯୋଉ ଦିନ ଏକ୍ଜାମ୍ ତା ପୂର୍ବ ଦିନଠୁ ତାର ପଢିଲା ଏକ୍ଜାମ୍ ଦେଲା ବହୁତ୍ ବଢିଆ ମାର୍କ ତାଠୁ ତ ପିଲା ପଢି ପଢିକି ବି ରଖିନାହାଁନ୍ତି। ଆଉ ତାଙ୍କର ସ୍କୋଲାରସିପ୍ ହୁଏ ସବୁବେଳେ ସ୍କୁଲ ରେ ସିଏ ପାଏ ବର୍ଷ ବି ଦିଟା ସ୍କୋଲାରସିପ୍ ପାଇଛି ଯୋଉଟାକି ତାଙ୍କର ଗୁରୁ ଦିବସ ହଁ ଗୁରୁ ଦିବସ ଦିନ ତାଙ୍କର ପଇସା ମିଳେନି ସ୍କୋଲାରସିପ୍ ତାଙ୍କର ସ୍କୋଲାରସିପ୍ ପ୍ରାଇଜ୍ ସାର୍ଟିଫିକେଟ ମିଲେ। ଗୁରୁ ଦିବସ ଦିନ ପୁରା ଗୋଟେ ବଡ ମଣ୍ଡପ ଅଛି ସେ ମଣ୍ଡପରେ ସେମାନଙ୍କୁ ଯୋଉମାନେ ପାଇଥିବେ, ସେମାନଙ୍କୁ ପୁରସ୍କୃତ କରାନ୍ତି, ହଁ ସାଟିଫିକେଟ ଦେବେ, ଆର ସେପ୍ଟେମ୍ବର ପାଞ୍ଚ ତାରିଖରେ ତାର ମିଳିବ। ଗୁରୁ ଦିବସ ଦିନ ନାଟା, ନାଟା ଲେଖି ଦେଇଛନ୍ତି। ନାଇଁ ମୁଁ ତ, ମୁଁ ବୋଲି, ମୁଁ ମା ବୋଲି ଗର୍ବ କରେନି, ସମସ୍ତେ କୁହନ୍ତି, କହିବେ ତମେ ଝିଅ ଜନ୍ମ କରିଚ, ପୁଅ ଏବେ ହେଲା, କଣ ଆଗକୁ ହବ ମୁଁ ଜାଣିନି? କିନ୍ତୁ ଝିଅ ଗୋଟେ ଜନ୍ମ ହେଇଚି ଝିଅ ପାଇଁ ସମସ୍ତେ ମନଦୁଃଖ କରୁଥିଲେ, ମୋର ଆଉ ତାଙ୍କ ବାବାଙ୍କର ମନଦୁଃଖ ହଉନଥିଲା, ମୁଁ ଘରେ ଟିକେ ମନଦୁଃଖ କରୁଥିଲେ ଝିଅ ହେଲା ବୋଲି।
ପ୍ରାୟ ଆଜିକାଲି ସମସ୍ତେ ସମସ୍ତେ ଝିଅ ପୁଅ ଭିତରେ ଟିକେ ମାନେ, ସେଇଟା କଣ, ସେଟା ଚାଲି ଆସିଛି ଯେ ମାନେ ପୁଅ ମାନେ ଭଲ ପଚାରିବେ, ଝିଅ ମାନେ, କୋଉଠି ଲେଖା ହେଇଚି, ଆଜିକାଲି ପୁଅ ମାନେ ଥାଇକି ବାପା ମା ବୃଦ୍ଧାଶ୍ରମ ରେ ମରୁୁଚନ୍ତି।
ହଉଛି ମୋର ପୁଅ ଯୋଉ ଜନ୍ମ ହେଲା, କିଏ କଣ ମୁଁ ଜାଣିନି ମୋର ଯୋଉ ନଅ ମାସ, ସାଢେ ନଅ ମାସର ଯୋଉ କଷ୍ଟ ଟା ମୁଁ, ଜଣେ ମା ହେଲା ପରେ ଯୋଉ କଷ୍ଟଟା ପାଏ ମୁଁ ଯଦି ଶାଶୁଘରେ ରହିକି ସବୁ କରିପାରିଚି, ମୋର ଯତ୍ନ ଯଦି କିଏ ନେଇଚି, ସେଇଟା ହେଲା ମୋ ଝିଅ।
ହଁ, ସିଏ ହି ମା ର ମାନେ ପ୍ରଥମ ମିତ୍ର। ହୁଁ।
ମା ବାବାର ତାର ଅଫିସ ଯାଆନ୍ତି, ସେ ଯାଇକି ରାତିରେ ଆସିବେ, ଆଠଟା ସାଢେ ଆଠଟାରେ ଆସିବେ ଆ ସିଏ ନିଜେ ପୁରା ଥକି ଥକି ଯାଇଥାନ୍ତି, ଆଉ ସେଇ ସମୟରେ ଦେହ କେତେ ଅଣ୍ଟା ଦରଜ ହୁଏ, ଅଣ୍ଟା ବିନ୍ଧା ହବ, ଗୋଡ ହାତ କେତେବେଳେ ଫୁଲିଯିବ, କେତେବେଳେ, ହଁ ମୋର ସବୁ ଯତ୍ନ ମୋ ଝିଅ, ଅଣ୍ଟା ଘଷିବା ଠାରୁ ଗୋଡ ଘଷିବା ପର୍ଯ୍ୟନ୍ତ, ଗୋଡରେ
ମାନେ ଭାବ, ସେଇ ଝିଅଟିଏ ଥିଲା ବୋଲି ତମର ଏତକ କଲା ନା ଆଉ? ପୁଅ ମାନେ କଣ କରିପାରେ, ତାଙ୍କର ଏତେ ମାନେ ଇଏ ନାହିଁ। ଝିଅ ମାନଙ୍କର ବହୁତ ଫିଲିଙ୍ଗସ୍।
ସକାଳୁ ଯୋଉ ସକାଳୁ ବାନ୍ତି ଟା ହୁଏ, ମୁଁ କବାଟ ବନ୍ଦ କରି ଦେଇଥିବି, ମାନେ ଗାଧୁଆଘର କବାଟ ବନ୍ଦ କରିକି ବାନ୍ତି ହେଲା ବେଳେ, ମୋ ନିଦରେ ଶୋଇଥିବ ସେ, କବାଟ ପୁରା ଯାଇକି ଜୋରରେ ବାଡେଇବ, ଖୋଲ ଖୋଲ ଖୋଲ ମୋ ପିଠି ଆଉଁସି ଦବ ନା?
ମାନେ ସିଏ ତମ ମା ଭଳିଆ ତମ ଯତ୍ନ ନେଇଚି ଆଉ। ଏଥିରେ ଲୋକ କହିବେ ଝିଅ ଖରାପ, ପୁଅ ଭଲ, କିଏ ପଚାରିବ ଆମେ ଜାଣିଚେ? ଆମେ ଜନ୍ମ କରିଚେ, କର୍ମ ତ ସିଏ ଦେଇଚି, ଭଗବାନ।
ମୁଁ, ଦୁଷ୍ଟ ହେଲେ ମୁଁ ବାଡାଏ, କିନ୍ତୁ ମୁଁ ଭାବେ ସବୁବେଳେ ମୋ ଝିଅ ମୋ ପାଇଁ, ପୁଅ ଏବେ ହେଇଚି, କଣ ହବ କଣ ନାହିଁ ଆଗକୁ ଜଣା ପଡିବ, ତ ମୋ ଝିଅ ବହୁତ ମାନେ ମଲଟିଟ୍ୟଲେଣ୍ଟେଡ ଆଉ ପୁରା ଗଡ଼ ଗି ଗୋଟେ ଭଳିଆ, ନାଚ ଗୀତ ନ ଶିଖେଇକି ବି ସେ ସବୁଥିରେ ଫାଷ୍ଟ, ସବୁଥିରେ ମାନେ, ହଁ ଅଛି ସେ କଳା। ନାଚରେ ଆାଇଦର ସେ ପ୍ରତିବର୍ଷ ନାଚରେ ଫାଷ୍ଟ ହେଇକି ଆସିବ, ନହେଲେ ଗୀତରେ ଫାଷ୍ଟ ହେଇକି ଆସିବ, ଯଦି ମାନେ ତିନି ବର୍ଷ ହେଲାଣି, ସେ ଏବେ ଯୋଉ ସ୍କୁଲରେ ସେ ପଢୁଚି, କ୍ଲାସ ଟୁ ରୁ ସେ ସ୍କୁଲ ରେ ପଢିଲା ଟୁ ଥ୍ରୀ ଫୋର ଏଇଟା ଫାଇଭ ଚାରି ବର୍ଷ ହବ। ସେ ତିନି ବର୍ଷ ହେଲାଣି ଅଲରେଡି ହଁ ତିନି ବର୍ଷ ହେଲାଣି ସେ ପ୍ରାଇସ୍ ପାଇ ପାଇକି ଆସୁଛି। ଆମ ଘରେ ଖାଲି ଭର୍ତି ମାନେ ବଡ ବଡ ମାନେ ଉଁ କେତେବେଳେ ଗୀତରେ ଫାଷ୍ଟ ହେଇଥିବ ନାଚରେ ସେକେଣ୍ଡ ହେଇଥିବ। କେତେବେଳେ ନାଚରେ ଫାଷ୍ଟ ହେଇଥିବ ଗୀତ ରେ ଥାର୍ଡ ହେଇଥିବ। ସେ ପାଇଥିବ ଦିଟାଗରେ ତାର ଖେ ହଁ ଆ ଖେଳ ଛାଡ ଖେଳ କୋଉ ବର୍ଷ ଗୋଟେ ଆଣିବ କୋଉ ଦିନ ଆଣିବନି କିନ୍ତୁ ବେଳେ ବେଳେ ଆଣେ। ମୁଁ ଖେଳ କଥା କହିବିନି ତାଙ୍କର ଟିକେ ଖେଳରେ କଣ କି ମିଶେଇ ଦିଅନ୍ତି ତିନିଟା କ୍ଲାସ କୁ। ମାନେ ଥ୍ରୀ ଫୋର୍ ଫାଇପ୍ କିନ୍ତୁ ହଁ ଏମତି ଥ୍ରୀ ଫୋର୍ ହଁ ମିଶେଇ ଦିଅନ୍ତି ଥ୍ରୀ ପିଲାର ଯେତିକି ବଳ ଗୋଟେ ଫାଇଫ୍ ପିଲାର କଣ ସେତିକି ବଳ? ତାଠୁ ନିଶ୍ଚିନ୍ତ ଅଧିକା ଏଟା ହେଲା ଏଇଟା ହେଲା ଏୟା କିନ୍ତୁ ଏବେ ଟିକେ
ନାଇଁ ଗୀତରେ ନାଚରେ ତ ଅଛି ନା
ହଁ ତା ଆମ ଗାଁରେ ଯାହାବି ଯୋଉଠି ବି ଯାହା ପ୍ରୋଗ୍ରମ୍ ହୁଏ ସିଏ ଯାଏ। ଆଣିକି ଆସେ ଯେମିତି ହେଲେ ବି ପ୍ରାଇଜ୍ ଗୋଟେ ଆଣିକି ଆସିଥିବ କେତେବେଳେ କ୍ୟାଶ୍ ପ୍ରାଇଜ ବି ଆଉ ସେ ଆଣିବ ମାନେ କହିବ ମୁଁ ଏଠି ଆମର ଠାକୁରଙ୍କ ମନ୍ଦିର ଅଛି ତାଙ୍କୁ ଯାଉଛି ଦେବୀ ମନ୍ଦିରରେ।
ଯାହାହଉ ଛୋଟିଆ ପିଲାଟା ତାର କେତେ ମାନେ ମନ।
ତାର ଅଜା ତାର କୋଉ ଗୀତ ଗୋଟେ ଶୁଣିଦବ ତାକୁ ଭଲ ଲାଗେ କହିବ ମାମା ଆଉ ଏଇ ଗୀତଟାକୁ ଲେଖିକି ତମେ ଗୋଟେ ପେପରେ ମୋ ଡାଏରୀରେ ଲେଖିକି ରଖିଦେଇଥିବ ମତେ ଗୀତଟା ବହୁତ୍ ଭଲ୍ ଲାଗୁଛି କୋଉଠି ଯଦି କମ୍ପିଡ଼ିସନ୍ ହବ ଆଉ ମୁଁ ଏଇଟା ସେଇଠି ଗାଇବି।
ହୁଁ।
ଆଉ ମୁଁ ତାର ଲେଖିବା ତାକୁ ସ୍ୱର ଟା ବତେଇବା ଏଇ କାମ ମୋର।
ଏଇ ଝିଅ ମାନେ ବି ମାନେ ସେମାନେ ଛୋଟ ବେଳୁ ଲାଗିବେ ମାନେ ସେମିତି ବଡ ପିଲା ଭଳିଆ ତାଙ୍କର ସବୁତକ ଗୁଣ ଗୁୁରା ଥାଏ।
ନା ଆଚୁଲି ବହୁତ୍ ମାନେ ବୁଝିଲେ ବହୁତ୍ ଜଲଦି ସେମାନେ ବଡ ହେଇଯାନ୍ତି।
ହଁ ସେଇଟା ଠିକ୍ ଛୋଟବେଳୁ ସେମାନେ ବଡ ହେଇଯାଆନ୍ତି ହଁ ସ କଉ କଥା ଟା ଜାଣି ପାରିବେ ମା କୁ କଣ ଦରକାର ମା ର କଣ ଅସୁବିଧା ହେ